ତ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି।
ହୁଁ ମୁଁ ବହୁତ ଭଲ ଅଛିତ। ହଁ। ତ ଆମର ବହୁତ ଗୋଟେ ମାନେ ବହୁତ ପୁରୁଣା। ହଁ କଥା ଯାହାକୁ ଆମେ ରାମାୟଣ କଥା କହୁ ତ ରାମାୟଣ ବିଷୟରେ ଆପଣ କଣ କଣ ଧାରଣା ଅଛି ରାମାୟଣ ବିଷୟରେ ଆପଣ କଣ ଜାଣିଛନ୍ତି।
ଓ ଆମେ ଏବେ ରାମାୟଣ ବିଷୟରେ କଥା ହେବା।
ହଁ।
ରାମାୟଣ ଦେଖ ରାମାୟଣ ତ ଆମେ ସମସ୍ତେ ଦେଖୁଛେ ମାନେ ନାଟକ ତାପରେ ରାମାୟଣ ବିଷୟରେ। ଆମେ ବହିରୁ ପଢ଼ିଚେ ହେଲା।
ହୁଁ।
ଫିରବି ମୁଁ କହୁଛି।
ହଁ।
ଶୁଣନ୍ତୁ।
ହୁଁ।
ରାମାୟଣ ଆମେ ମାନେ ଜାଣିନେ ସେଟା ସତ୍ୟ କି କଣ? ଯୋଉଟା କିି ମହର୍ଷି ବାଲ୍ମୀିକି ଲେଖିଛନ୍ତି। ତାଙ୍କର ମହାକାବ୍ୟ ତାଙ୍କ ତାଙ୍କ କାବ୍ୟରୁ। ମାନେ ପଢ଼ିକିରି ଆମେ ଜାଣିଛେ ରାମଙ୍କର ମାନେ ଜୀବନ କଥା। ତ ଆମର ଅଯୋଧ୍ୟାର ରାଜା ଥିଲେ ଦଶରଥ। ତାଙ୍କର ଥିଲେ ଚାରୋଟି ପୁତ ତ୍ର ଆଉ ତାଙ୍କର ଥିଲେ ତିନୋଟି ରାଣୀ। ତ ଦଶ ରଥଙ୍କର ଯୋଉ ତିନୋଟି ରାଣୀ ଥିଲେ ତାଙ୍କ ନାମ ହୋଉଚି କୌଶି କୈକେଇ କୌସଲ୍ୟା ସୁମ ସୁମିତ୍ରା। ତ ତାଙ୍କର ଯୋଉ ଚାରି ପୁତ୍ର ଥିଲେ ତାଙ୍କର ଜୈ ଷ୍ଟ ପୁତ୍ର ଥିଲେ ରାମ ତାପରେ ଥିଲେ ଲକ୍ଷ୍ମଣ ତାପରେ ଭରତ ତାପରେ ଶତ୍ରୁଘ୍ନ ତ ରାମଙ୍କର ବିବାହ ସୀତାଙ୍କ ସହ ହୋଇଥିଲା।
ହୁଁ।
ରାଜା ଦଶରଥ ରାମଙ୍କୁ ରାଜା କରିବାକୁ ଚାହୁଁଥିଲେ। ତୁ ରାଣୀ କୈକେଇ ବରଦାନ ଯୋଗୁ ରାମଙ୍କୁ ଚୋଉଦ ବର୍ଷ ପାଇଁ ବନବାସକୁ ପଠେଇ ଦେଇଥିଲେ କାରଣ ସେତେବେଳେ ମନ୍ଥରା ନାମରେ ଏକ ଦୁଷ୍ଟ ନାଳି ତାଙ୍କ ଦାସୀ ଯୋଉ ଥିଲା। କୈକେଇଙ୍କର ଦାସୀ ହେଇ ସିଏ କଣ କରିଥିଲା ମାନେ ମନ୍ଥରା ମାନେ ନାଟ କରୁଥିଲା। କଣ କହୁଥିଲା ଯେ ମାନେ ତାଙ୍କ ସିଏ କହିଥିଲା କୈକେଇଙ୍କି ଯଦି ରାମ ରାଜା ହୋଇଯାଆନ୍ ନ୍ତି ତ ଆପଣଙ୍କର ପୁତ୍ର ଭରତକୁ କିଛି ମିଳିବ ନାହିଁ। ଆଉ ଯଦି ଅଁ ତାକୁ ଚୋଉଦ ବର୍ଷ ଯାଏଁ ବନବାସକୁ ପଠାଇଦେବେ ତେବେ ଭରତ ରାଜ୍ୟ ରାଜା ହେଇପାରିବେ। ଆଉ ତାର ସୁନାମ ପ୍ରଖ୍ୟାତ ରହିବ ଅ ତ ସେତେବେଳେ ସେ କଣ କରିଥିଲେ ନା ଦଶରଥଙ୍କୁ ଦୁଇଟା ବର ମାଗିଥିଲେ କୈକେଇ କହିଥିଲି ରାମ ଚୋଉଦ ବର୍ଷ ପାଇଁ ବନବାସକୁ ଯିବେ ଆଉ ଭାରତ ସେଇ ଅଯୋଧ୍ୟାର ରାଜା ହେବେ।
ହୁଁ।
ତ ରାମଙ୍କ ସହ ସୀ
କ ସିଏ କଣ ପାଇଁ ବର ମାଗିଥିଲେ ଜାଣିଚନ୍ତି କି?
କିଏ?
ଅ ଦଶରଥଙ୍କ ପତ୍ନୀ ତାଙ୍କୁ କଣ ପାଇଁ ଏ ବର ମାଗିଥିଲେ?
ଅ ଆପଣ ଜାଣିଚନ୍ତି?
ହୁଁ ଗୋଟେ ଯୁଦ୍ଧ ହୋଇଇଥିଲା ଯୋଉ ଯୁଦ୍ଧରେ କି ଦଶରଥ ତ ଆଘାତ ହୋଇଥିଲେ ଏବଂ କୈକେଇ ତାଙ୍କ ମାନେ କୈକେଇ ନା ତାଙ୍କ ଯେନେ ଯିଏ ହଁ।
ହୁଁ।
କୈକେଇ ତାଙ୍କର ବହୁତ ବର୍ଷ ସେବା କରି ତା ଆରୋଗ୍ୟ କହିଥିଲେ ତ ଦଶରଥ ତାଙ୍କ ସେବାରେ ମୁଗ୍ଧ ହୋଇ ତାଙ୍କୁ କହିଥିଲେ କି ତ ତମେ ତାଙ୍କ ମୁଁ ତମକୁ ସେଇ ଦୁଇଟି ବର ଦେବି ତ ରଘୁ କୁକୁରର ଏଇ ନିୟମ ଥିଲା ପ୍ରାଣ ଯାଉ ପଛେ ବଚନ ନ ଯାଉ। ତ ସେଇ ସେତେବେଳେ କୈକେଇ କହିଥିଲେ ମୋର ଯେବେ ଆବଶ୍ୟକ ହବ ମୁଁ ଆପଣଙ୍କୁ ଠୁ ସେଇ ବର ମାଗିଲେ ବି। ଦଶରଥ ଏପରି କହିଥିଲେ ସତ କିନ୍ତୁ ତାଙ୍କ ମନରେ ସନ୍ଦେହ ଥିଲା। ହୁଁ କୈକେଇ ଏମିତି କିଛି ନ ମାଗନ୍ତୁ ଯାହା ଦ୍ଵାରା ଦଶରଥଙ୍କୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିବ। ଦିନେ ତ ସେୟା ହେଲା ତ ଆପଣ ଯାହା କହୁଥିଲେ ତାକୁ ପୁଣି ଥରେ କଣ୍ଟିନ୍ୟୁ କରନ୍ତୁ।
କେ ଏକ ଦାସୀ ମଥ ତାଙ୍କୁ ବୁଝେଇଲା ଯେ ରାମ ଯଦି ରାଜା ହେବେ ତେବେ କକେଇ କୈକେଇ ଓ ତାଙ୍କ ପୁତ୍ର ଭଗତ୍ ପତଙ୍ଗର ପ୍ରଭାବ କମିଯିବ। ତ କୈକେଇଙ୍କର ମୁଣ୍ଡରେ ସେ ସବୁ ପଶିଗଲା ତ ସେ କଣ କରିଥିଲେ ତାଙ୍କେ। ଦୁଇଟା ବର ମାଗିଥିଲେ ଯେ ତାଙ୍କ ପୁଅ ଅଯୋଧ୍ୟାର ରାଜା ହେବେ। ଆଉ ରାମଜେ ଚଉଦ ବର୍ଷ ବନବାସକୁ ଯିବେ।
ହୁଁ ହୁଁ।
ତ ତାପରେ ସେଇୟା ହିଁ ହେଇଥିଲା। ତ ରାମ ରାମ ତ ଏକାକି ଯାଇନଥିଲେ ବନବାସକୁ। ରାମଙ୍କ ସହ ତାଙ୍କ ଭାଇ ଲକ୍ଷ୍ମଣ ଆଉ ତାଙ୍କ ସ୍ତ୍ରୀ ସୀତା ମଧ୍ୟ ବନବାସକୁ ଯାଇଥିଲେ। ତାପରେ ଯେତେବେଳେ ବନବାସରେ ମାନେ ସେମାନେ ଭ୍ରମଣ କରୁଥିଲେ ସେତେବେଳେ ଲଙ୍କାର ରାଜା ରାବଣ କଣ କରିଥିଲା। ଛଳନା କରି ସୀତା କୁ ଅପହରଣ କରି ନେଇ ଯାଇଥିଲା ଲଙ୍କା ପୁୁରକୁ। ତ ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମ ଆଉ ହନୁମାନ ବର୍ଣ୍ଣ ମାନେ ଯେତିକି ବାନର ସେନା ଅଛନ୍ତି। ସମସ୍ତେ ଲଙ୍କା ଉପରେ ଆକ୍ରମଣ କଲେ। ତାପରେ ଭୟଙ୍କର ଯୁଦ୍ଧ ପରେ ରାମ ରାବଣଙ୍କୁ ବଦ୍ଧ କରି ସୀତାଙ୍କୁ ଉଦ୍ଧାର କଲେ। ତାପରେ ଚଉଦ ବର୍ଷ ଯେତେବେଳେ ରାମ ଚଉଦ ବର୍ଷ ବନବାସ୍ ଯାଇଥିଲେ ସେତେବେଳେ ଦଶରଥ ତାଙ୍କୁ ଝୁରି ଝୁରି ମଧ୍ୟ ପ୍ରାଣ ତ୍ୟାଗ କରିଦେଇଥିଲେ। ଆଉ ଭରତ ମଧ୍ୟ ମାନେ ରାମଙ୍କୁ ଖୋଜି ଖୋଜି ତାଙ୍କୁ ପାଇଯାଇଥିଲେ ଚିତ୍ରକୂଟ ପର୍ବତ ପାଖେରେ। ଆଉ ତାଙ୍କ କଠଉ ଆଣିକିରି ସେ କଣ କରଥିଲେ ତାଙ୍କ ରାଜ୍ୟ ଶାସନ କରୁଥିଲେ। ସେ ତ ରାଜା ହେଇ ନଥିଲେ ଫିର୍ ବି ସେ ରାଜ୍ୟକୁ ଚଳେଇଥିଲେ। ତାପରେ ଚଉଦ ବର୍ଷର ବନବାସ ଶେଷ ହେବା ପରେ ରାମ ସୀତା ଲକ୍ଷ୍ମଣ ଅଯୋଧ୍ୟାକୁ ଫେରିଆସ୍ ଥିଲେ ସେଇଦିନ ଅ ଆ ଲୋକମାନେ କଣ କରିଥିଲେ ଦୀପ ଜ ଜଳେଇକିରି ଉତ୍ସବ ପାଳନ କର୍ ଲେ ଯାହାକୁ ଆମେ ଆଜି ବି ପାଳନ କରୁଛେ ଦୀପାବଳି ଭାବରେ।
ହୁଁ।
ତ ରାମାୟଣ ଶିକ୍ଷା ତ ଆମକୁ ସତ୍ୟ ଧର୍ମ ଆଉ କର୍ତ୍ତବ୍ୟ ଭକ୍ତି। ଆଉ ବିଜୟ ଏଇ ସବୁ ପ୍ରଦାନ କରିଛି। ରାମାୟଣ ବିଷୟରେ ଆଉ କଣ କହିବି।
ରାମାୟଣ ର ବିଷୟ ତ ଏଇ ଶିକ୍ଷା ଶିଖିବାକୁ ମିଳିଥାଏ କି ପିତୃ ସତ୍ୟ ପାଳନ କରିବା ଏବଂ ଭା ଭାଇଙ୍କ ଅ ଭାଇଙ୍କ ଦୁଃଖରେ ଦୁଃଖିହେବା ଭାଇଙ୍କ ସୁଖରେ ସୁଖିହେବା। ଭାଇଙ୍କ ଆଗରେ ଯେମିତି ପଛରେ ସେମିତି ସଚେତନା ରହିବା। ତା ସହିତ ଆମ ସୀତାଙ୍କ ଠାରୁ ସତୀ। ମାନେ ସୀତା ନିଜର ଚରିତ୍ରର ପରୀକ୍ଷା ଦେବାକୁ ଯାଇ ନିଜେ ଅ ଗ୍ନୀରେ ସମାପି ହଉଥିଲେ ତ ସୀତାଙ୍କ ଠାରୁ ଗୋଟେ ସ ତୀ ନାରୀର ଅ ପରିଚୟ ମିଳେ ଯାହା ଆମ ନାରୀ ମାନଙ୍କୁ ଶିଖିବା ଦରକାର୍ ସବୁବେଳେ। ନିଜ ଚରିତ୍ରକୁୁ ସତ୍ୟ ରଖିବା ଉଚିତ୍। ବାକି ଅ ହୁଁ। ତ ରାମଚନ୍ଦ୍ରଙ୍କ ପରି ହବା ଦରକାର ଯିଏ ନିଜ ପିତୃ ସତ୍ୟ ପାଳନ କରିବା ପାଇଁ ରାଜପ୍ରସାଦ ଛାରି ଚଉଦ ବର୍ଷ ପାଇଁ ବନ ବର୍ଷ ଯାଇ ରାମାୟଣ ହଉଚି ଆମର ବହୁତ ପୁରୁଣା ପପରା ଯୋଉ ଉଁ ଯୋଉଠୁରୁକୁ ପିତୃ। ମାନେ ରାମାୟଣରେ ବହୁତ୍ କଥା ଶିଖିବାକୁ ମିଳେ। ଏ ମନ୍ଥର ଏତେ ମ ମ ମନ୍ଥର ଏତେ ନିଚ କୂଟନୀତି ପ୍ରୟୋଗ କରିବା ସତ୍ତ୍ୱେ। ଅ ରାମ ଏବଂ ତାଙ୍କ ପରିବାରକୁ ଭାଙ୍ଗି ପାରି ନଥିଲେ ଅବଶ୍ୟ। ରାଆ ରାମ ଚଉଦ ବର୍ଷ ବନବାସ ଯାଇଥିଲେ କିନ୍ତୁ ସେ ଚଉଦ ବର୍ଷ ବନବାସ ସବୁ। ଶେଷ କରି ପୁଣି ଅଯୋଧ୍ୟା ଫେରିଥିଲି ଏବଂ ଅଯୋଧ୍ୟାରେ ରେ ଖୁସିର ଲହରୀ ଖେଳି ଯାଇଥିଲା। କିନ୍ତୁ ଅ ଅଯୋଧ୍ୟ ର କେତେକ ଦୁଷ୍ଟ ଅ ଲୋକମାନେ ଦୁଷ୍ଟ ପଜା ସୀତାଙ୍କୁ ନେଇ କିଛି ଛି ମନ୍ଦ ହ୍ରାସ ପରିହାସ କରିଥିଲେ। କି ରା ଅ ଲଙ୍କାପତି ରାବଣ। ସେ ତାଙ୍କୁ ଅପହରଣ କରିଦେଇଥିଲା। ତ ସୀତାଙ୍କ ସୀତା ତାଙ୍କ ପାଖରେ ରହିଥିଲେ। ରାବଣ ପାଖରେ ତ ସୀତା ଅପବିତ୍ର ବହୁତ୍। କେତେକ ପ୍ରଜା ରାମଙ୍କର ରାମଚନ୍ଦ୍ର ଙ୍କ ରାଜସଭାରେ ସେ ତାକୁ ଏଭରି ଲାଛନା ଦେଲେ। ଯେହେତୁ ରାଜା ରାଜାଙ୍କ ପତ୍ନୀ ସିତା ତ ରାଜାଙ୍କ ପତ୍ନୀଙ୍କ ନାମରେ ଏପରି କିଛି ଲଞ୍ଚନା ହ ରାଜ୍ୟ ପାଇଁ ଘୋର ବିପଦ ହେତୁ ରାମଚନ୍ଦ୍ର ନିଜ ଭାତା ଲକ୍ଷ୍ମଣଙ୍କୁ କହି ସେ ତାଙ୍କୁ ଭ୍ରମଣ ଉଦ୍ଦେଶ୍ୟ ରେ ନେଇ ଅ ଭ୍ରମଣ ଉଦ୍ଦେଶ୍ୟରେ ନେଇ ତାଙ୍କୁ ଗୋଟେ ଅ ରାଜଘାଟିକୁୁ ଗୋଟେ ବହୁତ ଦୂରରେ ଗୋଟେ ବନରେ ମିଥ୍ୟା ଲକ୍ଷ୍ମଣ ସେ ଭାଉ ଭାଉଜ। ସୀତାଙ୍କୁ ମିଥ୍ୟା କହିଥିଲେ ଭାଉଜ ତମେ ଏଠି ଭ୍ରମଣ କରୁଥାଅ ମୁଁ ଅଳ୍ପ କିଛି ସମୟରେ ପୁଣି ଫେରିଆସିବି। ତ ଏପରି କିଛି ମିଥ୍ୟା କହି ଲକ୍ଷ୍ମଣ ସେଠାରୁ ପୁଣି ରାଜବାସକୁ ଫେରି ଯାଇଥିଲେ। ସୀତା ଅପେକ୍ଷା କରିଥିଲେ କେତେବେଳେ ଲକ୍ଷ୍ମଣ ଆସିବ? ଅପେକ୍ଷା କରି କରି ବହୁତ ସମୟ ହେଇଗଲା କିନ୍ତୁ ଲକ୍ଷ୍ମଣ ଆସିପାରିଲେ ନାହିଁ। ତେବେ ତା ଜାଣିପାରିଲେ ଲକ୍ଷ୍ମଣ ତାଙ୍କୁ ଏଠି ଛାଡ଼ି ଦେଇି ଯାଇଛନ୍ତି। ତ ସେଇ ବର୍ଣ୍ଣ ପାଖରେ ଆମର ଋଷି ବାଲ୍ମିକିଙ୍କ ଆଶ୍ରମ ଥିଲା। ବାଲ୍ମିକି ସୀତା ଯେତେବେଳେ କାନ୍ଦିଲେ ଆଶ୍ରମର ତପସ୍ୱିନୀ ମାନେ ସୀତାଙ୍କ କାନ୍ଦ ଶୁଣି ଅ ବାଲମିକି କି କହିଥିଲେ ବାଲମିକି ଯୋଗ ବଳରେ ଜାଣି ପାରିଥିଲେ ହଉ ଅଛନ୍ତି ଜାନକୀ। ଅ ତ ତାଙ୍କୁ ନେଇ ଆଶ୍ରମ ରଖିଥିଲେ ସୀତା ସେତେବେଳେ ଗର୍ଭବତୀଥିଲେ। ଏବଂ ସୀତାଙ୍କ ସନ୍ତାନ ମଧ୍ୟ ସେଇ ବାଲମିକି ଆଶ୍ର ମରେ ଜନ୍ମଲାଭ କରିଥିଲେ, ଯାହାଙ୍କ ନାମ ଲବ କୁସ। ତ ବାଲ୍ମିକି ଆଶ୍ରମରେ ହିଁ ଲବକୁଶ ଜନ୍ମଲାଭ କରିଥିଲେ। ଏବଂ ରାମଙ୍କର କୁଳ ପ୍ରଦୀପ ଲା ଲଭକୁଶ ଅ ବା ଆସ ଆଶ୍ରମରେ ବଢି ମାନେ ଆଶ୍ରମର ଅ ଅ ବାଲ୍ମିକିଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ଏବଂ ରାମଙ୍କ ପୁତ୍ର ଯେହେତୁ ସର୍ବଶ୍ରେଷ୍ଠ ଧନୁଧର ମଧ୍ୟ ହେଇଥିଲେ ଏବଂ ରାମଙ୍କ ପରି ଅ ଗୁଣବାନ ଏବଂ ଚରିତ୍ରବାନ ମଧ୍ୟ ଥିଲେ। ଏବଂ ଅତ୍ୟନ୍ତ ସୁନ୍ଦର ଏବଂ ଧୈର୍ଯ୍ୟବାନ ତା ସହିତ ଚରିତ୍ରବାନ ମଧ୍ୟ ଥିଲେ। ତ ଏଇପରି କିଛି ଶିକ୍ଷା ମିଳିଥାଏ ରାମାୟଣରୁ। ଆମର ଟାଇମ ହେଇଗଲାଣି ମୁଁ ରଖୁଛି ମ୍ୟାଡାମ।
ହଁ। ବବଲୁ।